ହଁ
ହଁ କଣ କରୁଥିଲୁ?
ଜଷ୍ଟ ଦେଖୁଥିଲି ସେ ଆମ ରଥଯାତ୍ରା ଗ୍ରୁପ ଟା ଦେଖୁଥିଲି ଆଉ।
ରଥଯାତ୍ରା ଗ୍ରୁପ କଣ ପାଇଁ?
ଏଇ ଯୋଉ ଆମର ଯୋଉ ମାନେଜମେଣ୍ଟ ଯୋଟା ଆମ ଯୋଉ ଯଉଟା ହବନି କି ଯୋଉଟା ରଥଯାତ୍ରା ଯୋଉ ପ୍ରୋଗ୍ରାମ ଟା।
ଅ ହ ତୋ ଦେହ ଭଲ ନାହିଁ କି?
ଥଣ୍ଡା ହେଇଯାଇଚି ଜୋରେ।
ହୁଁ ବର୍ଷାରେ ବୁଲୁଚୁ ଆଉ ଥଣ୍ଡା ହବନି। ହଉ ହଁ କଣ ରଥଯାତ୍ରା ମ୍ୟାନେଜମେଣ୍ଟ ଗ୍ରୁପ କଥା କହୁଥିଲୁ? ତମର ଯୋଉ ପୁରୀରେ କରିବ ଦହିବରା ଆଳୁ ଦମ ସେଇଟାର କଣ ସବୁ ପଇସା ପତ୍ର ଯୋଗାଡ ହେଇଗଲାଣି?
ହଁ ହେଇଗଲାଣି ମାନେ କଣ ଦିନିଷ ଆସିଗଲାଣି ଆମର ଯାହା ରହିଲା ଅଳ୍ପ ରହିଲା ଆଉ। ଏଇଯିବ।
ଜିନିଷ ଆସିଗଲାଣି ମାନେ କୋଉ କୋଉ ଜିନିଷ ସବୁ ମାନେ ଦହିବରା ଆଳୁଦମ ପାଇଁ ଯୋଉ ଦରକାର ସବୁ ଜିନିଷ?
ଉଁ ତେଲ ଟିଣ, ମଟର, ବିରି ଆଳୁଅ ମସଲା ଶହେ ତିରିଶି କିଲୋ।
ଶହେ ତିରିଶି କିଲ।
ହଁ ବା ଦଶ ହଜାର ଲୋ ଆଳୁ ଚାରଶ କିଲ।
ହୁଁ ହୁଁ ତାପରେ ତେଲ ଟିଣ।
ଦଶ ବାରେଟା।
ତମକୁ ଏଇଟା କିଏ କହିଚନ୍ ମାନେ ଲିଷ୍ଟ ବତେଇଚନ୍ତି ଏତିକି ଆଣିଲେ ହେଇଯିବ ବୋଲି ନା ତମେ ନିଜେ ସବୁ ଅନୁମାନ କରିକି
ନା ମ ସେ ଯିଏ କରିବ ଗୋଟେ ତାକୁ ଏ ଯୋଉ ପ୍ରତାପ ଭାଇ ଯିବେନି ଯିଏ ସେ ଫେମସ ହଁ ହଁ ସିଏ ଆମ କଟକର ଯାହାକୁ ନେଇକି ଯିବୁ ସେ ଫେମସ ଫେମସ ଦହିବରା।
ହୁଁ
ସିଏ ତାଙ୍କର କଣ ନା ସୋମବାର ଗୁରୁବାର ଆଉ ସଂକ୍ରାନ୍ତି ଦିନ ସେ ବିନା ପିଆଜ
କରନ୍ତି।
ତମର ତୋର ନେଟୱାର୍କ ପାଉନି ଟିକେ ଯୋଉଠି ନେଟୱାର୍କ ଆସୁଚି ସେଇଠି ଭଲରେ କଥା ହୋ।
ଅ କରନ୍ତି ହୁଁ କାହାକୁ ନେଇକି ବସିବି
ଓହୋ ସେ ଦହିବରା ଦହିବରା ବାଲା ଯୋଉ ତାଙ୍କର ନାଁ ମାନେ ଦହିବରା ଇଏ ନାଁ ଟା କଣ ତାଙ୍କର?
ଏ ୱାନ୍ ଦହିବରା।
ସେ କଣ ବାଲିଯାତ୍ରା ଘରିକାରେ ଆସନ୍ତି?
ହଁ ହଁ ବାଲିଯାତ୍ରା ବଡ଼ ତାଙ୍କର ହୁଏବା।
ତାଙ୍କର ପର ପ୍ଲେଟ ଦହିବରା କେତେ ଟଙ୍କା କି?
ପଚାଶ
ହଁ ହଁ ସେ ଦହିବାର ଛଡ଼ା ଅଲଗା କିଛି କରନ୍ତି?
ନାଇଁ ନାଇଁ।
ତାଙ୍କର ମାନେ କୋଉଠି ପକାନ୍ତି ତାଙ୍କର ଷ୍ଟଲ ଟା?
ରାଜହଂସ କଟକର ଆମର ମଙ୍ଗଳାବାର ରାଜହଂସ ଅଛି ତାର ଲେଫ୍ଟ ସାଇଡ କୁ ଆଉ
ଓହୋ ଆଚ୍ଛା।
ହୁଁ ତାପରେ ସେ ଯୋଉ ଇଏ ର କଣ କୁ ପିଆଜ ରସୁଣ ହେଲେ ତ ଅଲଗା କଥା ଆଉ
ହୁଁ
ସାଧା ଯେହେତୁ ସେ ଚାରମଗଜ ରହେ ତାପରେ ଯୋଉ ଇଏ ପରେ କଣ ଆପଣ ଆଉ ଗୋଟେ କଣ ତାକୁ କୁହନ୍ତି ପୁସ୍ତକ ପୁସ୍ତକ।
ପୁସ୍ତ ହଁ।
ଏଇ ଗୁରା ମିସେଇ ମାସେଇ ଇଏ କରନ୍ତି ମସଲା କରନ୍ତି। ତାପରେ ଆଉ ସେ ହଁ ଦଶଟା ହୋଉଚି ଇଏ ପାଇଁ ଦରକାର ଆଉ ଦିଇଟା କଟାଣ ଏକ୍ସଟ୍ରା ଦରକାର ଏଇଆ ଯେ ଅଶୀ କିଲୋ
ହଁ
ସେଉ ଛଣା ହେଇକି ଯିବ ତଇଆଡୁ
ହୁଁ
ହୁଁ ଆଉ ତାପରେ ବି ଆଜି ଆମକୁ ପରମିସନ ମିଳିଲା ଯେ ରନ୍ଧା ଖାଦ୍ୟ ଏଥରକ
ମାନେ ଆମର କୋଉଠୁ ମାର୍କେଟ ଛକ ଠାରୁ ମାଉସୀ ମା ମନ୍ଦିର ଏଇ ଯେଉ ମାଉସୀ ମା ମନ୍ଦିର କହୁଛି ଆମର ଶରଧା ବାଲି ମାନେ ଗୁଣ୍ଡିଚା ମନ୍ଦିର ଯାଏ ତାରି ଭିତରେ ହିଁ ଖାଲି ଆଲାଉ କରୁ ଚନ୍ତି ରନ୍ଧାଖାଦ୍ୟ ତା ସେପଟକୁ କାହାକୁ ଆଲାଓ ନାହିଁ। କାଲି ଥିଲା ପୁରୀ ଇଏରୁ ସେଠି ଗ୍ରୁପ ଅଛି ନା ହ୍ୱାଟ୍ସଅପ୍ ତାଙ୍କର ସେବେ ମେସେଜ କଲେ
ହୁଁ ହୁଁ ତମେ ତାହେଲେ ସେଠି ଯାଇକି ଯିବ ମାନେ ରଥଯାତ୍ରା ପୂର୍ବ ଦିନ ବୋଧେ ରାତିରେ ଯିବାକୁ ପଡ଼ିବ।
ହୁଁ ହଁ ପୂର୍ବରୁ କଣ ସେ ଚଉଦ ତାରିଖରୁ ସିଏ ଯିବେ, ଯେ ପ୍ରତାପ ଭାଇ ଘରିକା। ସେଇ ଟାଇମ୍ ରେ କିଛିଟା ପିଲାଙ୍କୁ ପଠାହବ। ତାଙ୍କ ସହିତ ରହିବେ, ଜିନିଷ ପଳେଇବ ଚଉଦ ତାରିଖ ଠାରୁ। ତାପରେ ଆମେ ଯିବୁ ପନ୍ଦର ତାରିଖ ଆଉ।
ଚଉଦ ତାରିଖ ଯାଇକି ସେ ଯୋଉ ମଠ ଯାହାକୁ କହିଥିଲା, ସେ ମଠରେ ସେମାନେ ରହିଥିବେ ଯାଇକି।
ହଁ ସେଇଠି ରହିବା। ମୋ ଛୁଆ ଗୁରା ବି ଯିବେ ନା, ଗୋଟେ ରୁମ୍ ତାଙ୍କ ତାର ରେ ସେ ବି ଦେଇଛନ୍ତି, ଗୋଟେ ରୁମ ଦେଇଛନ୍ତି।
ସେଠି ସବୁ ଏମାନେ ରେଷ୍ଟ ନେବେ, ଆହୁରି ପନ୍ଦର ତାରିଖ ସକାଳୁ ସକାଳୁ ଯାଇ ଚଉଦ ତାରିଖ ରାତିରେ ପହଞ୍ଚିବ ନା ନାହିଁ? ପନ୍ଦର ତାରିଖ ଭୋ ପନ୍ଦର ତାରିଖ ସକାଳୁ ସକାଳୁ କାମ ହବ। ସେଇଥିପାଇଁ ସେ ଚଉଦ ତାରିଖ ପଳେଇବେ, ଆଉ ନହେଲେ ନାଇଁ ପନ୍ଦର ତାରିଖ ଯାଇଥାନ୍ତେ। ହୁଁ। ଯିବା ଆସିବା କଲା ବେଳକୁ ବି ଟାଇମ୍ ଲାଗିବ।
ହୁଁ, ଏଥରକ ରଥଯାତ୍ରାରେ କେତେ ଲୋକ ହବ ବୋଲି ଅନୁମାନ କରାହେଉଛି? ପୁରୀ ରଥଯାତ୍ରାରେ?
ସେଇ ଏଇ ପନ୍ଦର ଲକ୍ଷ, ଦଶ ଲକ୍ଷ ରୁ ପନ୍ଦର ଲକ୍ଷ ତ ହୁଅନ୍ତି ଆଉ, ଏ ପ୍ରତିବର୍ଷ ତ ବଢୁଛନ୍ତି।
କୋଉ ବର୍ଷ କମ ହଉଛନ୍ତି କି, ଆହୁରି ବେଶୀ ବେଶୀ ଲୋକ ତ ହଉଛନ୍ତି ଆଉ। ତାଙ୍କ ପାଖରୁ ଯିବା ଏବେ
ଆଉ ତୋର ସେଠି କଣ ଅନୁଭୂତି କଣ? କେବେ କଣ ହେଇଛି ସେମିତି କିଛି?
କଣ ମାନେ ସ୍ପିରିଟ, ମାନେ ଗୋଟେ ଇଏ ପାଇଁ ଆକସ୍ମିକ କାହାଣୀ ନା କଣ ଚମତ୍କାର?
ହଁ, ହଁ।
ଚମତ୍କାର ହେଇଛି କଣ? ହେଇଛି ହେଇନି, ହେଇଛି ହେଇନି। କଥା ତ ଅଛି ବହୁତ। ଜିନିଷ ଅଛି
ହଁ ସେଇ କଥା ପଚାରୁଛି? କଣ ହେଇଛି ସେମିତି କିଛି ରଥଯାତ୍ରା ଟାଇମିଂ ରେ?
ହୁଁ, ହ ରଥଯାତ୍ରା ଟାଇମ୍ ରେ ହଁ, ମେନ ମେନ୍ ଜିନିଷ ଟା ଟିକେ ସବୁବେଳେ ଥାଇ ଇଚ୍ଛା ଥାଏ ଟିକେ ରଥ ଦଉଡି ଟାଣିବା ପାଇଁ।
ହଁ, ସେଇଟା ତ ସମସ୍ତଙ୍କର ଜଗତକର ଲୋକଙ୍କର ସମସ୍ତଙ୍କର ଇଛା ଥାଏ। ଆଉ କାହାର ଭାଗ୍ୟ ଥାଏ, ସେ ଯାଇକି ସେଇ ରଥଯାତ୍ରା ଦିନ ଯାଇକି ପହଞ୍ଚନ୍ତି, ଯାଇକି ରଥ ଟାଣନ୍ତି ବି। ଆଉ କେତେ ଜଣ ରଥ ଟାଣିକି ବି ସେଇ ଚକ ତଳେ ଗଡି ଯାଆନ୍ତି। ତାଙ୍କର ପ୍ରାଣ ଚାଲିଯାଏ। ଆଉ କେତେ ଜଣ ଘରେ ଥାଇକି ହିଁ ଟିଭିରେ ହିଁ ଦର୍ଶନ କରନ୍ତି।
ହଁ, ସେଇଟା ଶୁଣ? ଆଉ ଗୋଟେ କଥା ହଉଛି ଏଇ ଯୋଉ କଣ କହିଲ ମନଟା ଯଦି ଥିବ, ସିଏବି ତମ ପାଖକୁ ପଳେଇ ଆସିବେ।
ହଁ।
ସେ ଆ
ସେଇ କଥା କହୁଛି। ଆଉ କଣ ସେଠି ମାନେ ତୋର
ହେଇଛି, ଏମିତି ରଥଙ୍କୁ ମାନେ ଦୌଡି ଟାଣିବା ପାଇଁ ଇଚ୍ଛା ଥିବ ଦେଖିଲା ବେଳକୁ ଇଏ ହଉନଥିବ। ଏମିତି ହଠାତ୍ ଗୋଟେ ଟାଇମ୍ ଆସିଥିଲା। ସେଇ ଟାଇମ୍ ରେ କଣ ହେଲା ନା? ଏଇ ଯୋଉ ଆମର ଅଟକି ଗଲା ଅଟକା ହୁଏ ନାଇକି ମଝିରେ ମଝିରେ।
ହଁ ରଥ ଚକ ଟିକିଏ ଟିକିଏ ଅଟ
ହଁ ସେ କରନ୍ତି ବହୁଡାକୁ୍ ଏପଟେ ସେପଟେ।
ହଁ।
ହୁଁ ହୁଁ।
ନାଁ ସେତେବେଳେ ଯେତେବେଳେ ବନ୍ଦ ହେଲା ସେଇ ଟାଇରେ ଟିକିଏ ମୁଁ ମାନେ ଆମକୁବି ଗୋଟେ ଭାଇ କହିଲେ ନାଇଁ ଏପଟେ ଯିବାନି ସେପଟକୁ ଯିବା। ମୁଁ କହିଲି ନାଇଁ ଚାଲୁନ ଏପଟେ ଯିବା ଦେଖିଲା ବେଳକୁ ସେଇ ଜାଗାରେ ଜଷ୍ଟ ମାନେ ମାନେ ଦି କେତେ ତିନି ଚାରି ମିନିଟ ରହିବେ ବୋଲି ସେ ଜାଗାରେ ସବୁ ଟିକିଏ ଢିଲା ହେଇଯାଇଥିଲା
ହୁଁ।
ତା ହଠାତ ମୁଁ ଦେଖିଦେଲି ଦେଖାଯାଉଛି ଆଉ ଦୌଡି ଆଉ ସିଧା ଯାଇକି ତା ମାଇଁଙ୍କୁ ଡାକି ଦେଇକି ଯାଇକି ରଥକୁ ଧରିକି ବସିଲି ସେକହିଲା। ନାଁମ ଆମ ଭିଡ ହେଇଯିବ ଇଏ ହେଇଯିବ କହିଲେ ନାଇଁ ଚାଲ ଯାହା ହବ ହବ ଦେଖାଯିବ ଆଉ। ତାପରେ ଏଇ ଟଣା ହେଇଥିଲା ଆଉ ଗୋଟେ ଦିନତ ହଉଛି ଆମେ ଯୋଉ ଥରକ ଏଇ ଦୁଇ ହଜାର ଚବିଶ ଚବିଶି କଥା କହୁଛି ଚବିଶିରେ
ନାଁ ତମକୁବି ଭିଡିଓ କଲ କରିନଥିଲିକି ସକାଳେରେ ଆମେ ଗୋଟେ ଦିନ ରହିଥିଲୁ ତାପରଦିନ। ସକାଳେ ଦୌଡି ହେଲା ରଥ ରଥଟଣା ହେଲାନିକି। ନାଁ ଆମେ ଯୋଉ ରୁମରେ ରହିଥିଲୁ। ସେ ତାଙ୍କ ଆସିଲୁ ଆମେକହିଲୁ ଆଉ ଆମେଆସିଲା ବେଳକୁ ବୋଧେ। ପଳେଇବ ଆଉ ଆମେ ଜଷ୍ଟ ପହଞ୍ଚିଚୁ ମାନେ ଯୋଉ ମାନେ ଗଳିରେ ପ୍ରତି ଗଳିରେତ ସବୁ ଜଏଣ୍ଟ ଅଛିନା ବଡ ଦାଣ୍ଡବୋଲି। ଯିବାପାଇଁ।
ହଁ ହଁ।
ହଁ ଆମେ ଜଷ୍ଟ ଯୋଉ ଗଳିରେ ପହଞ୍ଚିି ଗାଡି ଥୋଇକି ମାନେ ପୁରା ପଚାଶ ମିଟର ମାନେ ଆସିଲେ ବଡଦାଣ୍ଡ ପଡିବ ଠିକ ପଚାଶ ମିଟର ଆସିଚୁତ ହଉଛି ମାନେ ହଉଛି ରଥ ହଉଛି। ଆମର ଏଇ ସାମ୍ନାରେ ମାନେ ଆମେ ପୁରା ଗଲୁ ତାପରେ ସେଇ ରଥ ଆରାମସେ ଟାଣିଲି ଆସିଲୁ।
ପୁରା ମାନେ ଏକେଜାଟ ପୁରା ମାନେ ପରଫେକ୍ଟ ଟାଇରେ ଆମେ ପହଞ୍ଚିଲୁ।
ଗୋଟେ ଗୋଟେ ଚମତ୍କାର ଥାଏ।
ନାଁ ଚମତ୍କାରର। ବହୁତ ଜିନିଷଅଛି ଆଖିରୁୁ ଇଏବି ପଳେଇଆସିବ।
ହଁ।
ହୋଉ କରିବା।
ହୁଁ। ଆଉ ଏଥରକ ର ଏଥରକତ ଗଲା ସେତ ଆସୁଛି ଆଉ। ଆଉ ଏଥରକ ଏଇ ରଜରେ କୁଆଡେ ଯାଇଥିଲ ଆମେତ ଯାଉ ଏମିତି। ଏ ବର୍ଷତ ଆମେବି କୁଆଡେ ଯାଇପାରନୁ ଆଉ ଗୋଟେବର୍ଷ। ସ ମନେଅଛି ଆମେ ଯାଇଥିଲୁ ଯୋଉ ଦେଓଝର।
ଉୁଁ ପାଣି ପାଣି ଗୋ
ପାଣି ନଥିଲା ତାଭିତରେ ଜଙ୍ଗଲ ଭିତରେ ଆମେଗଲୁ। ସେ ଯୋଉ ସାଉଣ୍ଡ୍ ହଉଥାଏ
ନାଭିଗେସନ୍ ଦେନ୍ ନାଭିଗେସନ୍ ଦେଖେଇଲା ଅଲଗା ଆଡୁକୁ
ହଁ ଏଁ ମ୍ୟାପ୍ ରେ ଗୁଗୁଲ୍ ମ୍ୟାପ୍ ରେ ଯାଇକି ଅ ଭୁଲ୍ ଭାଲ୍ ବାଟେରେ ପଶିଥିଲୁ? ତାପେରେ ସିଏ ପୁଣି ରାତ୍ ତି ଅଧ ହେଇଯାଇଥିଲା ରାତି ଅଧ ନୁହେଁ ପାଖାପାଖି ସନ୍ଧ୍ୟା ହେଇ ଆସୁଥିଲା ଲୋକମାନେ ବି ବାଟେରେ ଆମେ ବି ପଚାରୁଥୁଲୁ ନା ଲୋକଙ୍କୁ କି ବାଟ କୋଉ ପଟେ ଯେତବେଳେ ଉଁ ଫୋନ ର ମ୍ୟାପ୍ ରେ ଆମେ ଦେଖ୍ ଖିଲୁ ଭୁଲ୍ ଭାଲ୍ ବାଟ ବତୋଉଚି ତାପରେ ଲୋକଙ୍କୁ ପଚାରିକି ଆମେ ଯାଇ ନଥିଲୁ? ଲୋକଙ୍କୁ ପଟା ନାଇଁ ନାଇଁ ଏଟିଟ୍ ରିଟର୍ଣ କଲାବେଳୁ ନାଇଁ ଗଲା ବେଳୁକୁ ବି ଲୋକମାନେ କହିଲେ ତମେ ଏତିକି ବଳୁକୁ ଯାଉଚ? ଫେରିଲା ବଳୁକୁ କେତେ ବେଳ ହବ ତମେ ଯାଅନି ପଳେଇ ଆସ ଆମୁକୁ ମନା କରିଥିଲେ ଆମେ କହିଲୁ ନାଇଁ ଆସିଚୁ ମାନେ ଯିବୁ ତ ଗଲା ବଳକୁ ବି ବାଟ ଭୁଲ୍ ଭାଲ୍ ବଟେଇଲା
ସାଢ଼େ ଛଅଟାରେ ବାହାରିଲେ ପାଖାପାଖି ସେଉଠୁ ଆଉ।
ହୁଁ।
ଜଷ୍ଟ ଯାଅଉ ମେନ୍ ରୋଡ୍ ପାଖୁକୁ ପଳେଇ ଆସିଲେ ଆମେ ତମ୍ କଲା ଭଳିଆ ପଳେଇ ଆସିଲେ
ଜୋର ଦ୍ରୁତ ଗତିରେ ଆସିଥିଲେ ଆମେ ଯୋଉ ଇରେ ଆସିଥିଲେ ନା ଚାରିପଟେ ତ ଅନ୍ଧାର୍ ତା ସାଙ୍ଗେରେ ଜଙ୍ଗଲ ତା ଭିତରେ ସେ ଜନ୍ତୁ ଜୁନ୍ତାଙ୍କର ସାଉଣ୍ଡ୍
ମୁଁ କହିଲି ଗାଡି ସକାଶେ ଲେଟ୍ ହେଲା ଆମ ପ୍ଲାନିଂ ଟା ମାଲୋ
ହଁ ହଁ ହଁ ତୋ ଗାଡି ମାନେ ହଁ ଅଧାରୁ ତ ସେ
ବେଲ୍, ବେଲ୍ଟଟଟା ଛିଡିଗଲା।
ହଁ ସେ ପୁଣି ମାନେ ଏମିତିଆ ଇଏରେ ଛିଡିଲା ଯେ ସେ ପୁଣି ଗୋଟେ କିଲୋମିଟର ସେମିତି ଧରି ଇଏ ଆସିଆକୁ ପଡିଲା ରାସ୍ତା ଘାଟେରେ କିଛି ନାହିଁ ଗ୍ୟାରେଜ୍ ବି
ନାଁ ସେ ଥିଲା ମୁଁ ତାପରେ ଆସୁଥିଲି। ତମ ପଳେଇଲ ଆଗରେ ରହିବାକୁ କହିଲି ତାପରେ ମୁଁ ମୋର ପଛରେ ଆସିଲି।
ହଁ ଆ ତୁ ସମସ୍ତେ ମିଶିକି ଆସିଲୁ ଆଉ।
ହୁଁ ନାଇଁ ନାଇଁ ସେଇ ଯୋଉଠି ଥିଲା ମୁଁ କହିଲିିନି ଆଗେରେ ଦେଖ ଯାଅ ଗ୍ୟାରେଜ୍ ଦେଖ଼୍ ଦେଖିଦିଅ ଯାଇଁ କୋଉଠି ଅଛି ନାହିଁ ମୁଁ ମୋର ପଛରେ ହଉଚି ଗଡେଇ ଗଡେଇ ତାପରେ ତମେ ଯାଅ ଦେଖି ସେଠିରୁ ଆଗେରେ ଗ୍ୟାରେଜ୍ ଯୋଉ ଗୋଟେ ଥିଲା ଯାଅ
ହୁଁ।
ବାଟରେ ହେଲା ଲସି ପିଇଲେ ସେଇଠି ସରବତ ପିଇଲେ ନା କଣ?
ହୁଁ ହୁଁ ସେଇ ନୁ ଏକାଦେଶୀ ହେଇଥିଲା ପରା ତାପେରେ ତାପରେ ଅଲଗା କୋଉଠି ଗୋଟେ ତୁ କହୁଥିଲୁ ନା ତୋର ସାଙ୍ଗର ଘର ଅଛି ବୋଲି ସେଇ ଏ ପାଖରେ?
ହଁ ହଁ ମୁଁ କହୁଥିଲି ଗୋଟେ ଲୋକ୍ ପିଲାଟାକୁ ଫୋନ କରିଥିଲି ସେ ତାପରେ ସିଏ କହିଲା ଯେ ଅଲଗାକୁ ତୋ ମାର୍କେଟରେ ସେଇଟା ମିଳିବ ବୋଲି ଯାହାଉ ତାରି ପାଖରେ ଗୋଟେ ଥିଲା ମାନେ ସେଇ ଗାଡ଼ିର କିନ୍ତୁ ମାନେ ଅଲଗା ମଡେଲ୍ ର ଥିଲା ସେ କହିଲା ଯେ ହଁ ଚଳିଯିବ ଯେହେତୁ ଚଳିଯିବ କହିଲା ଆମେ କହିଲୁ ହଉ ଏତେବାଟ ଆଇଚୁ ଲଗେଇଦବା। ଲଗେଇଦେଲେ ପୁରା ମାନେ ତାରି ମଡେଲ୍ ର ନଥିଲା ଟିକେ ଅଲଗା ଥିଲା।
ହୁଁ ଆ ସେ ବହୁତ୍ ଟାଇମ୍ ଲଗେଇଲା ଏବେ ଏ ଗରମ ହଉଥିଲା ତାପରେ ମାନେ ବହୁତ ଟାଇମ ବି ଗଢିଗଲା ସେଇଥିରେ ଆମର ଗାଡି ଇଏରେ ନହେଲେ ଆମେ ଜଲ୍ଦି ଯାଇକି ଜଲ୍ଦି ଆସିକି ପହଞ୍ଚିଥାନ୍ତେ ବି।
ହୁଁ ଆରାମ ସେ ପ ଆମେ ଯୁ ଯୁଟାଇମରେ ଆମେ ଯୁ ଠୁ ବାହାରିଲେ ପାଖାପାଖି କେତେ?